ହ୍ୟାଲୋ। ହ୍ୟାଲୋ ଆଜ୍ଞା ଆପଣ କଣ କରୁଛନ୍ତି? ହଁ ହଁ ଶୁଭିଲା, ଆପଣ କଣ କରୁଛନ୍ତି ଏବେ?
ମୁଁ ବାସ୍ ବସିଚି ଆପଣ?
ଆପଣ ଆମେତ ସନ୍ଧ୍ୟା ହେଲାଣି ଆମେ ବି ବସିଚୁ ।
ହଁ ସନ୍ଧ୍ୟା ଛଅ ଛଅଟା ପରେ ହେଲାଣି ଆଜ୍ଞା।
ସନ୍ଧ୍ୟା ଛଅଟା ପରେ ହେଲାଣି କିନ୍ତୁ ସନ୍ଧ୍ୟା ହେଇଗଲାଣି ନା ସନ୍ଧ୍ୟା ହେଇନି?
ହଁ ହେଇଗଲା ମାନେ ଖରା ଦିନ ନା ତ ସେଥିପାଇଁ ଟିକେି ଜଲଦି ବେଶୀ ଜଲଦି ବି ସନ୍ଧ୍ୟା ହୋଉନି ସାତଟା ହେଲେ ଯାଇକି ଟିକେ ରାତି ହୋଉଚି ନାଇଁ ତ ହୋଉନି ନହେଲେ।
ହଁ ରଜ ଆସିଗଲାଣି ତ ରଜକୁ ହ ମାସ ଷ୍ଟାର୍ଟ ମାନେ ଛୋଟ ହେଇଯିବ ରାତି ବଡ ହେଇଯିବ ସନ୍ଧ୍ୟା ବୋହୁତ ଶୀଘ୍ର ଆସ ପଳେଇଆସିବ। ଆପଣ ରଜ ବିଷୟରେ କଣ ଜାଣିଛନ୍ତି?
ଆଉ ରଜ ମାନେ ଆପଣ ର ଜ କହୁଛନ୍ତି ଆଉ କେତେ ଦିନ, ହ୍ୟାଲୋ
ଆଜ୍ଞା। ଆପଣ ରଜ ପାଳନ କରନ୍ତି?
ହଁ ନିହାତି ଯେହେତୁ ଆମେ ଓଡିଶାରେ ରହୁଛନ୍ତି। ହଁ ଶୁଭୁଛିି ଆପ ଆପଣଙ୍କୁ ଶୁଭୁଛି ନା?
ହୁଁ ହୁଁ। ଶୁଭୁଛି କୁହନ୍ତୁ?
ମାନେ ଆମେ ଓଡିଶାରେ ରହୁଛେ ତି ଯଦି ରଜ ଯଦି ଯଦି ନ ପାଳନ କରିବା ତାହେଲେ ଆମେ କଣ ଓଡିଆ କୁହନ୍ତୁ ମାନେ ଓ ମାନେ ରଜ ହଉଛି ସବୁଠୁ ଓଡିଶାର ସବୁଠୁ ଗୋଟେ ବହୁତ ବଡ ଗଣ ପର୍ବ ଯୋଉଟା କି ବର୍ଷକୁ ଥରେ ହିଁ ଆସେ। ଆଜ୍ଞା।
ହୁଁ ସେଇଟା ଜେଷ୍ଠ ମାସ ଲାଷ୍ଟ ଆଉ ଆଷାଢ ମାସ ଫାଷ୍ଟ।
ଆଜ୍ଞା। ମାନେ ଯେମିତି କିି ଆପଣ ଦେଖିଥିବେ ମାନେ ଆପଣ କଣ ଆଜ୍ଞା ଆପଣ କଣ କିଣା କିଣି କଲେଣି ନା?
ନାଇଁ ରଜ ପାଇଁ ରଜ ପାଇଁ କିଣାକିଣି ହେଇନି ହବ ଆଉ ନଅ ଦିନ ଅଛି ଆଉ। ଚଉଦ ତାରିଖ ଦିନ ରଜ ନଅ ଦିନ ଚାର ଆପଣଙ୍କର ସରିଲାଣି?
ହଁ ଆମର ଠାକୁରାଣୀ ଯାତ୍ରା ହେଇଥିଲା ତ। ହ୍ୟାଲୋ
ହଁ। ଶୁଭ ଯାଉଛି କୁହନ୍ତୁ।
ହଁ ଏଇଠି ଠାକୁରାଣୀ ଯାତ୍ରା ହେଇଥିଲା ତ ତ ସେଇଥିରୁ ହିଁ ଆମେ କିଛି ମ କିଣା କିଣି ଅଧା ସେଇଠୁ ହିଁ କିଣା କିିଣି କରିଦେଇଚି ଅଧା ବାକି ଆଉ କଣ ଗୋଟେ ଦିଟା ଏମିତି ଅଛି ତାକୁ ବି ପହର ଦିନ ଅଛି ରବିବାର ଦିନ କିଣିଦବା କଥା ଆଉ।
ରଜରେ କଦଳୀ ଭଆ କରିକି ପିନ୍ଧଥିଲ ଆମର ରଜରେ ସ୍ପେସିଆଲ ପିଠା ପଣା ହୁଏ ଆଉ ଭଲ ଭ ଖାଦ୍ୟ ବି ମଧ୍ୟ ରୋଷେଇ ହୁଏ। ଆଉ ରଜ ପାଇଁ ରଜ ଆଗରୁ ବି ପ୍ରସ୍ତୁତ ମାନେ ଯଦି ଘରଦାର ସଫାସତୁରା ହୁଏ ଲଗାପଟା କତିରୁ ସବୁ କିଛି ଆଉ ଯେମିତି ବନ୍ଧୁ ବାନ୍ଧବଙ୍କ ଘରକୁ ଯାଆନ୍ତି। ଯାହା ବିି ନେଇକି ଯା ଝିଅ ଘରକୁ ମାନେ ଯାଆନ୍ତି ବାପା ମା ମାନେ ପିଠା ଫିଠା ବହୁତ ଦୂ ପିଠାଏ ହୁଏ ମିଠା ମିଠି ଯାହାବି ଆପଣ ଚାହିଁଏ ବି ଯାଇପାରିବେ ଆମ୍ବ ସ୍ପେଶାଲ ଆମ୍ବ ତ ବେଶୀ ଖାଆନ୍ତି ଆମ୍ବ ପଣସ,
ଆଜ୍ଞା।
ବ ପଣସ ଆକୁ ବି ନେଇକି ଯାଆନ୍ତି ଝିଅ ଘରତିକି ଆପଣଙ୍କ ଆଡେ ହୁଏ।
ହଁ ଆମ ଆଡେ ତ ବହୁତ ବଢିଆ। ହ ମାନେ ଯେମିତି ଦେଖନ୍ତୁ ଆ ରଜରେ ଝିଅ ମାନେ ତ ପ୍ରଥମେ ହିନା କୁଆଁରୀ ଝିଅ ମାନେ ତ କିଛି ବି କାମ କରିବେନି ସେଇ ତିନି ଚାରି ଦିନ ଯାକ ବହୁତ ହିଁ ମାନେ ଜୋରରେ ଯେହେତୁ ପୁରା ଆଜ୍ଞା ସଜବାଜ ହେଇକି ଅଳତା ନିହାତି ପାନେ ମା ମାଟିରେ ବି ପାଦ ଲାଗିବନି। ତ ଏଇଭଳି ଘରେ ବି କିଛି କାମ କରିବାକୁ ପଡେନି। ସେତେବେଳେ ଯୋଉମାନେ ଆଜ୍ଞା। ବାବା କିମ୍ବା ଭାଇ ମାନେ ସବୁ ରୋଷେଇବାସା କରନ୍ତି ଆଉ ବହୁତ ବଢିଆରେ ମାନେ ମାନେ ବିଭିନ୍ନ ପ୍ରକାରର ମଧ୍ୟ ଖାଦ୍ୟ ହେଇଥାଏ ମିଠା ମଧ୍ୟ ହୋଇଥାଏ। ଆଜ୍ଞା। ତା ସହିତ ପିଠା ବି ବିଭିନ୍ନ ପ୍ରକାରର ହୋଇଥାଏ। ଆଜ୍ଞା ଯେମିତି ପିଠା ମଧ୍ୟ
ହାଲା ଆପଣଙ୍କ ଗାଁ ପିଠା ହୁଏ ଆପଣ ପିଠା ମାନେ ଶିଖିଛନ୍ତି?
ଆଁ ହଁ ଶିଖିବାକୁ ଚେଷ୍ଟା କରୁଚି ଏବେ ଗୋଟେ ଗୋଟେ ଯେମିତି କିି ପୋଡପିଠା, ପୋଡୋପିଠା ତ ମୁଖ୍ୟ ଆ ପୋଡ଼ୋ ପିଠା ତା ସହିତ କାକରା ପିଠା ମଧ୍ୟ ହେଇ ଥାଏ ଚକୁଳି ପିଠା ବି ହୋଇଥାଏ।
ଏବେ ରହିଲା ଆଉ ଯୋଉ
ଆପଣ ଆଜ୍ଞା।
ଏଣ୍ଡୁରି ପି
ଆଉ ରଜ ପାନ ତ ବହୁତ ରଜ ପାନ ନର ମାନେ ମଜା ହିଁ ଅଲଗା ଆପଣ ଅଲଗା ଦିନ ହଁ ଯେମତି ଆପଣ ଅଲଗା ଦିନେ ପାନ ଖାଇବେ ହଁ।
ଦୋଳି ଖେଳନ୍ତି ଆପଣ?
ହଁ ନିହାତ ତି ଦୋଳି ଟା କଣ ଛାଡି ହବ ଯେହେତୁ ବର୍ଷକୁ ଥରେ ହିଁ ଦୋଳି ଖେଳିବା ବା ପାଇଁ ପୁଣି ରଜରେ ମାନେ ସୁଯୋଗ ମିଳେ ଆ ଆଜ୍ଞା ଦୋଳିରେ ମାନେ ଆମେ ଆମର ସାଙ୍ଗସାଥି ବହୁତ ଜଣ ଅଛୁ। ହଁ ବୁଲିବାକୁ ମଧ୍ୟ ଯାଇଥାଏ ଯଦି ପାଖ ଏରିଆ କିଛି ଥାଏ ପାଖରେ ତ ବୁଲିବାକୁ ଯାଇଥାଉ ନହେଲେ ତ ଆମେ ଯେତିକି ସାଙ୍ଗମାନେ ଥାଉ ସମସ୍ତେ ବହୁତ ମଜାମସ୍ତି କରୁ ଆ ସେଇ ତିନି ଚାରି ଦିନ ବହୁତ ଗପୁ ତାସ ମଧ୍ୟ ଖେଳୁ ତା ସହିତ ମାନେ ମାନେ ଯୋଉ ରଜ ପାନ ମଧ୍ୟ ଖାଉ ଆପଣ ଖାଆନ୍ତି କି ନାଇଁ ରଜ ପାନ?
ରଜ ପାନ ରଜ ପାନ କୁହନ୍ତା କୁହନ୍ତିନି ରଜ ପାନ ଖିଆ ଝିଅ ଦୂରେ ଯୋଉ ରଜ ପାଞ୍ଚଟା ମାନେ ମାନେ ମନ ଟା ଯେମିତି ଯାଇ ଥାଏ କି ଆକାଶରେ ସେଇ ଟାଇପର ହିଁ ଅନୁଭବ ହୁଏ। ଘର ତ କାମ ତ କିଛି କରିବାକୁ ପଡେନି। ଖାଲି ଖାଇବୁ ଝିଅ ମାନେ ତ ଜାଣିଥିବେ ନୂଆ ଡ୍ରେସ ପିନ୍ଧିବା ଦୋଳି
ଆଜ୍ଞା।
ବାହାଲି ବା ଆଉ ପିଲାମାନଙ୍କ ସହିତ ଲୁଡୁ ପଟା ଖେଳିବା ଏମିତି ସବୁ ଚାଲେ ଆଉ ଯେତେ ଖାଇବା ନୂଆ ଆ ନୂଆ ଜାଗା ବୁଲିବାକୁ ଯିବା ଏଇସବୁ ଚାଲେ ଆଉ।
ହୁଁ।
ଏମତି ହେଇ ରଜ ପାଳନ ହୁଏ ଫାଷ୍ଟ ଆଉ ଶେଷ ଯୋଉ ରଜ ଯାଏ ଚାରି ଦିନି ହୁଁ। ରଜ ଚାରି ଦିନି ଗନେ ଯୋଉ ପାଞ୍ଚ ତାଲା ଯୋଉ ଭୂଇଁ ସେତେବେଳେ ସଖାଳୁ ଉଠିବୁ ଭୂଇଁ ସେତେବେଳେ କରୁ ତାପରେ ଠାକୁର ପୂଜା ବି ମାନେ ଝିଅ ମାନେ କରନ୍ତିନି। ତାପରେ
ଆଜ୍ଞା।
ଶୀତଳ ପରେ ଠାକୁର ପୂଜା ଯାଇ କରନ୍ତି। ଏମିତି ସବୁ ଚାଲେ ରଜରେ ଆଉ ତମର ଏମିତି ସବୁ ଚାଲେ?
ହଁ ହଁ ଆମର ବି ସେମତି ହିଁ ଚାଲେ ମାନେ ରଜ ତ ଆମେ ପାଞ୍ଚ ଦିନ ବୋଲି ଧରି ଥାଉ ପ୍ରଥମ ରଜ ଆମେ ଧରିଥାଉ ସଜବାଜ ତାପରେ ପହିଲି ରଜ ତାପରେ ରଜ ସଂକ୍ରାନ୍ତି ଆଜ୍ଞା ତାପରେ ଶେଷ ରଜ ତାପରେ ଭୂମି ଭୂମି ଦହନ ଯୋଉ ତ ପାଞ୍ଚ ଦିନ ଯାକ ଆମେ ବହୁତ ବହୁତ ଜୋରରେ ଧୁମଧାମ ରେ ରଜ ମଧ୍ୟ ଆମେ ପାଳନ କରିଥାଉ। ଦୋଳି ମଧ୍ୟ ଆପଣ ଦେ ଦେଖିଥିବେ ଯେ ଆଜିକାଲି ଘରେ ମଧ୍ୟ
ଏବେ ତ ଘର ଆଗରୁ ତ ମାନେ ଗଛ
ହଁ ଏବେ ବି ଏବେ ବି କିଛିଟା ଜାଗାରେ ଗଛରେ ଦୋଳି ପଡୁଛି ଆପଣ ନିଜେ ବି ଅନୁଭବ କରିବେ ଯେ ଘରେ ଯୋଉ ଦୋଳିରେ ମଜା ଥାଏ ସେଇ ଦୋଳିଠୁ ଯୋଉରା ଗ ଗଛର
ଯୋଉ ଯୋଉ ଦୋଳି ଯୋଉ ଆପଣ ଆପଣଙ୍କର କୋଉଠି ଗାଁ ରେ ନା ସହରରେ।
ନା ମୁଁ ଗାଁରେ ହିଁ ରୁହେ ବହୁତ। ବଢ଼ିଆ ଲାଗେ ମୋତ୍
ଆ ଗାଁ ରେ ରୁହନ୍ତି ଆପଣଙ୍କ ତ ଗାଁରେ ଥିବ ନା ଯୋଉ ଗଛ ଯୋଉ ବଡ ବଡ ଗ ଗଛ ଥିବ ଗଛରେ ଦୋଳି ଲଗା ହେଇ ସେ ଯେମିତି ଦି ଜଣ ଯେମିତି ଆମେ କହୁଛେ କଣ କୁଦା ମାରନ୍ତି ଆପଣଙ୍କର ସେଇଟା କଣ ମୁ ଜାଣିନି? ଯୋଉ ଦି ଜଣ ଯୋଉ ଛିଡା ହେଇ ହଁ ଦଳି
ଆଜ୍ଞା ଯେମିତି ଆହୁଲା ମାରନ୍ତି ଆମ ପଟେ ସେଟା ଆହୁଲା କାତ ବି କୁହନ୍ତି ତାକୁ
ବାଉଁଶ ରେ ଦୋଳି ହୁଏ ଆପଣଙ୍କର କଣ ବାଉଁଶ ନା ଗଛରେ
ଇଆଡେ ଆମର ବାଉଁଶରେ ମଧ୍ୟ ହୋଇଥାଏ କିଛିଟା ଜାଗାରେ ଆମର ମଧ୍ୟ ମାନେ ଏ ସେଇ ଦୌଡ଼ରେ ମଧ୍ୟ ହୋଇଥାଏ।
ଆମର ଏଇଆଡେ ସେ ଗଛରେ ଦଉଡା ସାହାଯ୍ୟରେ ହିଁ ହେଇଥାଏ ଆମର ବାଉଁଶର ହୁଏନି
ଆଜ୍ଞା ମାନେ ହୁଁ ବହୁତ ମଜା ଲାଗେ ତା ସହିତ ଯୋଉ ପିଠା ପଣା ମାନେ ବିଶ୍ଵାସ କରନ୍ତୁ ଏଇ ରଜ ଚାରି ପାଞ୍ଚ ଦିନ ଯୋଉ ବର୍ଷକୁ ଥରେ ହିଁ ଆସ ତ କିଏ ବି ଜମାଇଲେ ବି ମାନେ ମିସ୍ କରିବା ପାଇଁ ଚାହାନ୍ତିନି ସମସ୍ତେ ଯାଆନ୍ତି ଆକୁ ଯେମିତି ଆଜ୍ଞା ପୁରା ଯେମିତି ମନ ଭରି ସେମତି ସମସ୍ତେ ଉପଭୋଗ କରିବେ ମାନେ ବହୁତ ଖୁସି ଲାଗେ ସମସ୍ତଙ୍କୁ ଆଉ ସମ ଆପଣ ମାନେ ଆପଣ ଜାଣିଥିବେ ଯେମିତି କି ଏଥିରେ କୁଆରୀ ଝିଅମାନେ କିଛି ବି କରିବେନି ଆଉ ଆପଣ ଯାହାବି ଦେ ଦେଖନ୍ତୁ ଘରେ ସବୁବେଳେ ଟିକେ ଏଇଟା କରିଦେ ଝିଅ ସେଇଟା କରିଦେ ବୋଲି କାମ ବତାନ୍ତି
ସେଇଥିପାଇଁ ତ କୁଆଁରୀ ଝିଅ ମାନେ ଅପେକ୍ଷା କରିଥାନ୍ତି କେବେ ରଜ ଆସିବ
ଆଜ୍ଞା।
ହଁ ନୂଆ ଡ଼୍ରେସ୍ ପିନ୍ଧିବା ଖାଇବା ପିଇବା ବୁଲିବା ମଜା ମସ୍ତି କରିବା ସେଇଥିପାଇଁ କୁଆରୀଁ ଝିଅମାନେ ଅପେକ୍ଷା କରି ରହିଥାନ୍ତି ହଁ ନୂଆ ଡ୍ରେସ ତ ଗୋଟେ କରିଥିଲି ଆଉ ଦି କରିବା ଆଉ ଆଉ ଅଛି ନଅ ଦିନ ତ ଆଉ ଦୁଇ ଦିନ ଯାଉ। ଯିବା ଆଣିବା ଆଉ।
ହଁ ନିହାତି ତିନି ଦିନରେ ତିନିଟା ଡ୍ରେସ୍ ହେବା ଦରକାର ନା ହଁ ମୁଁ ଦିଟା ଡ୍ରେସ୍ କିଣିଦେଇଚି ବା ବାକି ଆଉ ଗୋଟେ ଅଛି କିଣିବି ଏମିତି ହେଇକି ଅଛି।
ହଁ ହଁ।
ମୁଁ ବି ସେଇ ରଜକୁ ହିଁ ଅପେକ୍ଷା କରିଛି କେତେ ଆଜ୍ଞା। ମାନେ ତା ସହିତ ଶାଢୀ଼ ମାନେ ଗୋଟେ ମଜା ଥାଏ ଯେମିତି କିି ଆପଣ ଦେଖନ୍ତୁ ଅଲଗା ସମୟରେ ସାଙ୍ଗସାଥି ମାନେ ଏକାଠି ବି ହେଇପାରନ୍ତିନି କି କୋଉଠି ପଢିବାକୁ ପଳାଇ ଥାଏ କି କୋଉଠି ଏଠି ମାନେ ବାହାରେ କିଛି ଚାକିରି କରେ।
ଜବ୍ କରନ୍ତି ଏଇକା ଏଇ ଟାଇମ୍ ରେ ହିଁ ସମସ୍ତେ ତେ ଗାଁକୁ ବଡ ବାପା ମା ହୁଅନ୍ତୁ କିମ୍ବା ଫ୍ୟାମିଲି ନେଇକି ଯିଏ ବି ବାହାରେଥାନ୍ତୁ ସମସ୍ତେ ହିଁ ମାନେ ପରେ ସପରିବାର ସହ ମିଶିକି ହିଁ ଗାଁକୁ ଆସନ୍ତି ଏଇ ରଜ ସେଲିବ୍ରିଟ୍ ରଜ ପାଳନ କରିବା ପାଇଁ।
ଆଜ୍ଞା ଏମିତି କି ରଜ ପାଇଁ ବୁଲେ ସମସ୍ତ ସେମିିସ।
ମିଶିକି ଆମେ ଭଲ ଖାଦ୍ୟ ହୁଁ ଭଲ ଖା ଦ୍ୟ ଖାଇବା ପାଇଁ ମାନେ ଯେମିତି ଗାଁରେ ଗଲେ ମି ମିଳିମିଶି ଯେମିତି ଆମ ସମସ୍ତେ ଅଲଗା ଅଲଗା ରୁହନ୍ତି ସମସ୍ତେ ନିଜ ନିଜ କାମରେ କିଏ କଣ ଯାହାର ବି ଫ୍ୟାମିଲି ପ୍ରୋବ୍ଲେମ ଥାଉ କିମ୍ବା ଘର। କାମରେ ପଇସା ଇନ୍ ସବୁ କିଛି ପ୍ରୋବ୍ଲେମ କିନ୍ତୁ ଏ ରଜ ହେଲା ମାନେ ସମସ୍ତେ ହିଁ ଗାଁକୁ ଆସନ୍ତି। ଆମେ ସମସ୍ତେ ହିଁ ଏକାଠି ହୁଅନ୍ତି ଏକ ଏକାଠି ହେଇକି ସମସ୍ତେ ମାନେ ଖାଆନ୍ତି ବସନ୍ତି ଖେଳନ୍ତି ତାପରେ ସରିଲା ପରେ ସମସ୍ତେ ନିଜ ନିଜ କାମରେ ହିଁ ପୁଣି ଚାଲିଯାଆନ୍ତି। ସେଥିପାଇଁ ଅପେକ୍ଷା ରହିଥାନ୍ତି କେବେ ଆସ ଆସିବ ରଜ ଆମେ ଗାଁକୁ ସମସ୍ତେ ଯିମୁ। ଯୋଉମାନେ ସହରରେ ରହିଥିବେ ସେମାନେ ହିଁ ଅ ଅପେକ୍ଷା କରିଥିବେ ରଜ ଆସିଲେ ହିଁ ସେମାନେ ଗାଁକୁ ଯିବେ।
ନିହାତି ବହୁତ ଖୁସି ଲାଗେ ରଜ ସମୟ ଆସ ସିଲେ। ଆଉ ଆପଣ କେମିତି କଣ ସେଲିବ୍ରେସ ମାନେ ପାଳନ କରୁଛନ୍ତି ରଜ।
ଆମର ସେଲିବ୍ରେସନସ ଏମତି ଆଉ ଏମତି ଆଉ ରଜ। ଫାର୍ଷ୍ଟ ଦିନ ଏମିତି ସଜବାଜ କୁ ରଖି ମୁଁ ଦିଷ୍ଟି କରିଦମୁ ମାନେ ରାତି ଚାରିଟା ଯେମିତି ଭୋର ଚାରିଟା ରୁ ଉଠେଇବା ଉଠିକି। ରୋଷେଇବାସ ମାନେ ଖା ଭଲ ଭଲ। ଖାଦ୍ୟ ରୋଷେଇ କରିବା ତାପରେ। ନୂଆ ଡ୍ରେସ ପିନ୍ଧିମୁ ଖାଇମୁ ଝୁଲିଣି ଖେଳିମୁ ଦୋଳି ଖେଳିବା ଆଉ ଯୋଉ ସାଙ୍ଗମାନଙ୍କ ସହିତ ବୁଲିଆ କଦଳୀ ପଟୁଆର ଚପଲ କରିକି ଯୋଉ। ଅଳତା ପିନ୍ଧିବା ଏମିତି ସବୁ ଚା ଲ ଆଉ।
ଆଜ୍ଞା ନାଇ ବହୁତ ଖୁସି ଲାଗେ ରଜ ସମୟ ଆ ସିଲେ।
ଖାସ କରି ଝିଅ ମାନଙ୍କର ଏଇଟା ହିଁ ତ ପର୍ବ ନା। ଆଜ୍ଞା ହଉ ଆପଣ କଣ କରୁଛନ୍ତି କରିଥାନ୍ତୁ ଆଉ କଣ କହିବେ।
ନା ନା ପରେ ଆମେ ର ପରେ କଥା ହେଇପାରିବା କେତେବେଳେ।
ଓହୋ ଓକେ ଠିକ୍ ଅଛି ଅଲଗା ଦିନକୁ।
ଥ୍ୟାଙ୍କ ୟୁ।
ନେଲ କଟୁନି କଣ। ଭାଇ ଏଇଟା କଟୁନି କଣ ଟୋଟାଲ।